ହାଲୋ।
ମ୍ୟାଡ଼ାମ ନମସ୍କାର।
ହାଲୋ ନମସ୍କାର ସାର୍। ହଁ କୁହନ୍ତୁ ସାର୍। ଏଇ ଶୋଇଛି ଆଉ କଁ କରିବା ଖରାବେ ବଳେ ଆମଡେ ଟିକେ କଁ କହିଲେ ସାର୍ ଆଜି ଆମ ଆଡ଼େ ଟିକେ ବର୍ଷା ଉଠେଇଚି ତ ଆମେ ଟିକେ ବସିଚୁ। ଓହୋ ଖରା ହୋଉଚି ତାହେଲେ ଗୋଟେ କାମ କରିବା ସାର୍ ମୁଁ ଆ ଆମ ଆଡୁ ଡୁ ଗୋଟେ ଗରା କି ଦି ଗରା ମିଶେଇକି ବର୍ଷା ଦେଇଦେବି।
ଆଜ୍ଞା ଆଜ୍ଞା ସେଟା ବୋହୁତ ଭଲ ହୁଅନ୍ତା।
ଆଉ ସାର୍ କଁ କୋହୁଥିଲି କହିଲେ ଚାଲୁନାହାନ୍ତି ଟିକେ ପୁରୀ ଫୁରୀ କୁଆଡେ ବୁଲି ଆସିବା।
ଆଜ୍ଞା ଚାଲନ୍ତୁ କିଛି ନାହିଁ।
ବୁଲି ଯିବା କଁ କହିଲି ଆପଣଙ୍କର ମାନେ କଣ ଘର ଲୋକୋ କେହି ଯିବେ ନା ନା ଆମେ ମେ ସାଙ୍ଗସାଥି ଟିକେ ମିଶିକି
ନାଇଁ ଆମେ ସାଙ୍ଗ ସାଥି ଆପଣ ଯଦି ବି କାହାକୁ ଠିକ୍ କରିବେ ଯିବା ସାଙ୍ଗ ହେଇକି।
କୋଉଥିରେ ଯିବା କହିଲେ।
କଣ କହିଲେ।
କୋଉଥିରେ ଯିବା।
ଆଁ ଯଦି କେତେ ଜଣ ସେ ଠିକ୍ ହେଇପାରିବେ ଯଦି ହବ
ନାଇଁ ସାର୍ ଆମେ ମୁଁ ଭାବୁଥିଲି କି ବୋ ବୋଲୋର୍ ରେ ଗଲେ ଆଠ ନ ହଜାର ଅଧିକ ପଇସା ନେଇଯିବ ବୁଝିଲେ ନା। ଆମେ ଯଦି ହବ ସାଇକଲ୍ ରେ ଯାଇପାରିବାନି କି
ଆଜ୍ଞା ଆଜ୍ଞା ସାଇକଲରେ ନିଶ୍ଚିୟ ଯାଇପାରିବା ଆପଣ ମୋ ପଛରେ ବସିବେ।
ହଁ ସାର୍ ଆପଣ ବସେଇବେ ମୁଁ ବସି ପଡିବି ନିହାତି ବସିବି କଣ ହେଲା।
ଆଜ୍ଞା ଆପଣ ମୋଟା ଅଛନ୍ତି ନା ପତଳା ଅଛନ୍ତି। ତାହେଲେ ମୁଁ ଅଧାବାଟ ଚଲେଇବି ଆପଣ ଅଧାବାଟ ଚଲେଇବେ।
ହଁ ସେ ନାଇଁ ସାର୍ ମୁଁ କଁ କୋହୁଥିଲି କହିଲେ ଏ ଆମେ ଟ୍ରେନ ରେ ପଳେଇଲେ ବି ଭଲ ହବ। ଟ୍ରେନ ରେ ପଳେଇବା।
ଆଜ୍ଞା ପଳେଇବା କିଛି ନାହିଁ ଆପଣଙ୍କ ଷ୍ଟେସନ ପାଖରେ କୋଉଁଠି।
ଆମର ଟାଙ୍ଗିରେ।
ନାଇଁ ଆମର ବି ତ ଟାଙ୍ଗିରିଆ ପାଳ୍।
ଓହୋ ଆଉ ତାହେଲେ ସାର୍ ସେଇଆ। ସେଇ କାମ କରିବା ତାହେଲେ ଆମେ ଟାଙ୍ଗିରିଆ ପାଳ କିଏ ଗୋଟେ ନେଇକି ଛାଡିଲେ। ଆମେ ଆମର ଯୋଉ ସାଙ୍ଗସାଥି ଆମ ଘର ମାନଙ୍କୁ ଡାକି ନେଇଥିବା ଟାଙ୍ଗିରିଆ ପାଳ ଏକାଥରେ ସମସ୍ତେ ଚଢିବା ଆଉ। ସାର୍ ଆମ ଘର ଏଇ ଯୋଉ ଆମର ଏଇ ଯୋଉ ରଙ୍ଗ ମାଟିଆ।
ଆଜ୍ଞା ରଙ୍ଗମାଟିଆ ଆମ ଘର ଏପଟେ ରେକୁଡିଆ ଜାଣିଚନ୍ତି।
ଆଜ୍ଞା।
ଆଜ୍ଞା ରେକୁଡ଼ିଆ ପା
ଓହୋ ଆଉ ମୁଁ ଭାବୁଥିଲି କି ଆମେ ପୁରୀ ଫୁରୀ ଯାଇଥାନ୍ତେ। ଠାକୁରଙ୍କୁ ଟିକେ ଦର୍ଶନ କରିଥିଲେ ଯେହେତୁ ଦେଖନ୍ତୁ ସାର୍ ମାନେ ଆ ଆମର ଖରା ଦିନରେ ତ ଆମେ ଏତେ ଖରା ଯେ ଆମେ ଖରା ଦିନରେ କୁଆଡେ ଯାଇନଥିଲେ ଏବେ ତ ଆମର କଣ କହିଲେ ଏବେ ଆମର ମାନେ ବର୍ଷ୍ ସିଜନ ବର୍ଷା ହୋଉଚି ଥଣ୍ଡା ପାଗ ବି ପଡିଚି ଯଦି ଯାଆନ୍ତେ ଟିକେ ଭଲ ଲାଗନ୍ତା ନା।
ଆଜ୍ଞା ଆଜ୍ଞା ନିଶ୍ଚିତ।
ସାର ଆପଣଙ୍କ ଆଡେ କଣ କେମିତି ମାନେ ଅଛି ନା କିଛି ଡ୍ୟାମ୍ ଫ୍ୟାମ୍ ଅଛି ଭୋଜି ଫୋଜି କରିବା ପାଇଁ?
ଆଜ୍ଞା ଆଜ୍ଞା ଆପଣ ବି ତ ଜାଣିଥିବେ ରେମହାଳ ଡ୍ୟାମ୍ ଆମ ଆଡେ ବୋହୁତ ଭଲ ଜାଗା।
ହଁ ସାର୍ ଡ୍ୟାମ ରେମହାଳ ଡ୍ୟାମ। ନାଇଁ ସାର୍ ମୁଁ କ କଣ କହିଲି ଆ-ମାନେ ଗୋଟେ ଚକର୍ ଚିତା ଗୋଟେ ଆ-ମାନେ ଚକର ଚିତା ଗୋ ଗୋଟେ ଯିନ ମାନେ କଣ କହିଲ ଗୋଟେ ପାହାଡଟେ ଆପଣ ଯାଇଚନ୍ତି ହଁ ସ୍ ସାର୍ ସେଇ ଚକର ଚିତାରେ ମୁଁ ଭାବୁଥୁଲି କି ଆମେ ଟିକେ ଚକର ଚିତାରେ ଆମେ ଟିକେ ଘରୁ ବୋଲର କରିକି ସବୁ ଜିନିଷ ପତ୍ର ସବୁ ନେଇଯାଇଥା ନ୍ତେ ଆମେ ଯାଇକି ଚକର ଚିତାରେ ମାନେ ନିଜେ ରୋଷେଇ ବାସ କରିକି ଭୋଜି ଫୋଜି ଟିକେ କରନ୍ତେ କଣ କୋହୁଚନ୍ତି ଆ
ଆଜ୍ଞା ଆଜ୍ଞା ଭଲ ହୁଅନ୍ତା ସେ ପ୍ଲାନିଂ ଯଦି ଆପଣ କରନ୍ତେ ତ ଭଲ ହୁଅନ୍ତା।
ହଁ ସାର୍ କଣ କହିଲେ ମୁଁ ଯାଇଥିଲି ଥରେ ଆମ ଟ୍ୟଉସନ୍ ଛୁଆଙ୍କୁ ଧରିକି ହେଲା। ଅ ଯାଇଥିଲୁ ସାର୍ ବର୍ଷା ସିଜିନରେ ଯାଇଥିଲୁ ଉଁ-ଯାଇଥିଲୁ ବର୍ଷ୍ ର୍ଷା ସିଜିନରେ ଆପଣ ତ ଜାଣିଥିବେ ସେ କେତେ ଜଙ୍ଗଲ କେତେ ପଥର ଏବେ ତ ରାସ୍ତା ବୋଧେ ମତେ ଚି ହଁ ଏବେତ ମୁଁ ତ ଯାଇନି ମୁଁ ତ ଛୋଟ ଛୁଆ ହେଇଥିଲି ସେତେବେଳେ ଯାଇଥିଲି ଏବେ ତ ପାଉଛ ଫାଉଛ କିଛି କରିଦେଇଥି ଥିବେ କିନ୍ତୁ ଆମେ ଗଲେ ଯେତେବେଳେ ଗଲୁ ଯେ ସାର୍ କିନ୍ତୁ ସେ ବୋହୁତ ପାଣି ମାନେ ଏତେ ପାଣି ମାନେ ଏ-ଏତେ ପାଣି ଯେ ଆପଣ ମାନେ ଯୋଉ ମାନେ ଯାଇପାରିବେନି ଆମର ସେଠି ସୀତା ଅନ୍ତୁଳି ଅ ଅ-ମାନେ ଏନ୍ତୁଡିଶାଳ ଅଛି ଦେଖିଚନ୍ତି ଆପଣ?
ଆଜ୍ଞା ଆଜ୍ଞା ଦେଖିଚି।
ଓହୋ ଆପଣ ମାନେ କିଏ ଏକା ଯାଇଥିଲେ ନା ସାଙ୍ଗସାଥି?
ଆଜ୍ଞା ସାଙ୍ଗସାଥିଙ୍କ ସହିତ ଯାଇଥିଲି।
ଓହୋ। କେବେ ଯାଇଥିଲେ?
ଦେଢ ବର୍ଷ ଭଳିଆ ହେଇଗଲାଣି ବୋଧେ।
ଓହୋ ବୋଲୋର କରିକି ବୋଧେ ଯାଇ
ନାଇଁ ନାଇଁ ସାଙ୍ଗ ପିଲା ସବୁ ବାଇକରେ ଯାଇଥି
ଓହୋ ନାଇଁ ସେଟା ଆମେ ବି ସେମତି ଯାଇ ଥିଲୁ ସେ ମାନେ ଭଲ କଣ କହିଲେ ମାନେ ବୋହୁତୁ ଭଲ ଜାଗା ଆମେ ତ ଜାଣିନଥିଲୁ ଚକରଚିତ ଏତେ ସୁନ୍ଦର ଜାଗା ଗୋଟେ ସେଇଠି ଆମର ବାବା ମାନେ ଅଛନ୍ତି ମ ମଠ ଅଛି ଆଉ ଆମେ ଏ ଠାକୁରେ ବି ଅଛନ୍ତି ମୁଁ ତ ଜାଣିନଥିଲି ଏତେ ସୁନ୍ଦର ଜାଗା ବୋଲି ଆମେ ଯଦି ଆ-ଫାଷ୍ଟ୍ ଷ୍ଟରୁ ଜାଣିଥାନ୍ତୁ ତାହେଲେ ଆମେ ଭୋଜିର କିଛି ମାନେ ଭୋଜି କରିଥା
ଆଜ୍ଞା ତ ଏବେ ତାହେଲ ମତେ ଲାଗୁଚି ଗୋଟେ ପ୍ଲାନ୍ କଲେ ହୁଅ ନ୍ତା ସେଠିକି ଭୋଜି କରତେ ଯିବାକୁ।
ଏ ହଁ ସେ କଣ କହିଲେ ଲୋକ ଯେତେବେଳେ ଜା-ଭୋଜି କଲେ ମୁଁ ଯେତେବେଳେ ଜାଣିଲି ତାପରେ ଭାବିଲି କି ହଁ ଏଇଠି ଭୋଜି କରିବା ବୋଲି ତାପରେ ଯେହେତୁ ଆମେ ଭୋଜି ପ୍ଲାନିଂରେ ଯା ଯାଇନଥିଲୁ ଆମେ କଣ କଲୁ ନା ଜଳଖିଆ ସବୁ କିଣିକି ଆଣିକି ଖାଇକି ଆସିଥିଲୁ ତ ମୁଁ ଭାବୁଚି ଆମେ ବି ଗୋଟେ ମାନେ ସମସ୍ତେ ଟିକେ କଅଲହି କି ନହେଲେ କୋଉଠି ଯାଇକି ଘର ପାଖ କି କୋଉଠି ମାନେ ମଣ୍ଡପ୍ ଫଣ୍ଡପ ଯାଇକି ବସ୍ ସିଏ କଥା ହେଇ ପଡନ୍ତେ କଥା ହେଇ ପଡନ୍ତେ କେତେ କଣ ପଇସା ଖ
ଆଜ୍ଞା ସବୁ ପଇସା ପତର ଆଦାୟ କରିଦେଇକି ଗୋଟେ ଜାଗାରେ ଠୁଳ କରିକି ତାପରେ ବୋଲର ବୁଝିକି ସବୁ ଜି
ହଁ ଆଦେ ରହିବୁ ଆମ ଅନୁସାରେ ମାନେ ଖାଇବା ମାନେ ଖାଇବା ଟିକେ ଆମେ କମ୍ କରିବା ମାନେ ଅଧିକ ଆଇଟ ଟମ୍ କରିବାନି ଅଧିକ ଆଇଟମ କୁ ଅଧିକ ଯଦି ଖାଦ୍ୟ କରିବା ତାହେଲେ ଆମର ଲେଟ୍ ହେବ ଟି ବୁଲାବୁଲି କରିପାରିବାନି ତ ଆମେ କମ୍ ରେ କରି ହଁ ଅଳ୍ପ ଖାଇବା ଆମେ କରିବା ଏମାନେ ଏମିତି କଣ ନର୍ମାଲ ଭାତ ଟିକେ କରିଦିଅନ୍ତି ଆମର ଚିକେନ କରିଦିଅନ୍ତେ ଅଁ ଭାତ ଚିକେନ ହଁ ପକୋଡା ଆଉ ଆମର କଣ କହିଲେ ସା ସାଲାଟ୍ ଟିକେ ସାଲାଡ ଟିକେ ଆଉ ଆମର କାକୁଡି ଆଜ୍ଞା କାକୁଡିର ସାଲାଡ ଟିକେ ପାମ୍ପଡ ଏତିଓ କରିକି ଖାଇଦିଅନ୍ତି, ଖାଇକି ଆମେ ଟିକେ ବୁଲେ ବୁଲନ୍ତେ ଫଟୋ ଫଟ ଉଠନ୍ତେ ଆଉ।
ଆଜ୍ଞା ଆଜ୍ଞା ଆ ଖରା ଦିନ ଯା ହେତୁ ଟିକେ କୋଲଡ୍ରିଙ୍କଡି ଫୋଲ୍ଡ୍ରିଙ୍କସ୍ ବ୍ୟବସ୍ଥା ବି କଲେ ହୁଅନ୍ତା
ହଁ କରିବା କଥା ହେଇଯାଇକି ବ୍ୟବସ୍ଥା ଟିକେ କରିବା ମାନେ ଯାହା ବୁଝିସାରି ମାନେ ଏ ଏତେ ବଡ କଥା ଆପଣ ଅ ମାନେ ମୁଁ କହିଲି ଆପଣ ରାଜି ହେଇଗଲେ ସେତିକ ବଡ କ କଥା ଆଉ ଆମେ ସାଙ୍ଗସାଥି ମିଶେଇକି ଯିବା ଗୋଟେ କୋଉ ଦିନ ଗୋଟେ କୋଉ ଦିନ ଯିବା ବୋଲି କହୁଛନ୍ତି ଆପଣ?
ଆଜ୍ଞା ଆପଣ କେବେ ମାନେ ଫାଙ୍କା ଅ ମୁଁ ତ ଫାଙ୍କା ଅଛି ଏବେ ଘରେ ସବୁ ଦିନ।
ଓହୋ ନାଇଁ ସାର୍ କଣ କଲି ମୁଁ ଗୋଟେ ସ୍କୁଲ ରେ ପଢଉଛି ତ ଆଉ ଏବେ ତ ଆମର ସ୍କୁଲ ଖୋଲା ଅଛି ଆଉ ଛୁଟି ଆମର ସରି ଗଲାଣି ହଁ ସ ହଁ ରବବାରେ ଗଲେ ହୁଅନ୍ତା ତାପରେ କଣ କହିଲି ସାର୍ ଆମର ଦଶଟା ରୁ ଦିଟା ପର୍ଯ୍ୟନ୍ତ ସ୍କୁ ଲ ଆମେ ଯଦି ସନ୍ଧ୍ୟାବେଳେ ଗଲେ ବି ଚଳିବ ମତେ ଲାଗୁଛି କି ଆମେ ଶନିବାର ଗୋଟେ ପ୍ଲାନିଂ କରିବା ଶନିବାର ସନ୍ଧ୍ୟାବେଳେ ଯାଆନ୍ତେ ବୁଲି ବୁଲିକି ଆମେ ଏ କଣ କରନ୍ତି ନା ଆସନ୍ତେ ହୁଁ ଆପଣ ସେଇଭଳି ଧରନ୍ତି ହଁ ସାର୍ ମୁଁ ତ ଝିଅ ଛୁଆ ମୁଁ ଖାଇଦିଏ ଆପ ଆପଣ ଖାଆନ୍ତିନି କି?
ନାଇଁ ଆଜ୍ଞା ମୁଁ ଶନିବାର ଖାଇନି
ଓହୋ କୋଉ କୋଉ ବାାରେ ଖାଆନ୍ତିନି?
ଖାଏନି ମଙ୍ଗଳବାର ଖାଏନି ଆଉ ଶନିବାର ଖାଏନି
ଓୋ ହୋ ନାଇଁ ସା ସାର୍ ସୋମବାର ମଙ୍ଗଳାରେ ମୁଁ ଖାଏନି ଆଉ ଆଉ ସବୁ ବାରେ ମୁଁ ଖାଇଦିଏ ଯେହେତୁ ସାରା ଏବେ ଝିଅ ଛୁଆ ଅଛ ଛି ଏବେ କଣ ଛାଡିବି ଆଉ ମ୍ୟାରେଜ ପରେ ତ ଆପେ ଆପେ ମାନେ ଛାଡା ମାନେ ଆ ଏବେ ଛାଡିବାକୁ ହବ ଆଉ ସେଥିପାଇଁ ଖାଉଛି
ଆପଣ କଣ ମା ରେ କଣ କଣ ସବୁ ଖାଆନ୍ତି?
ମୁଁ ସାର୍ ମତେ ଟିକେ ଅଣ୍ଡା ବହୁତ ଭଲ ଲାଗେ ମାନେ କଣ କହିଲେ ମାନେ ମାଉଁସ ଟା ମତେ କଣ୍ଟା ମାଉଂସ ମୁଁ ଦିି ପିସି ଖାଏ ଦି ଖଣ୍ଡ ଖାଏ ଆଉ ମାଛ ମତେ ବିଲ୍ କୁ କୁଲୁ ଭଲ ଲାଗେନି ଆଉ କିନ୍ତୁ ଅଣ୍ଡା ଟା ମୁଁ କିୁନ୍ତୁ ଖା ଏ
ଆଜ୍ଞା ଆଜ୍ଞା ଘୁଷୁର ମାଂସ ଖାଆନ୍ତି ଆପଣ?
ନାଇଁ ସାର୍ ଆପଣ ଘୁଷୁରୀ ରେ ଖାଆନ୍ତି କି?
ମୁଁ କହିଲି ଆପଣଙ୍କ ଆଡେ ଆଦିବାସୀ ଏରିଆ ଯଦି ଖାଉଥିବେ
ହଁ।
ଆଜ୍ଞା ଆଉ ଆପଣ ଆଦିବାସୀଏରିଆରେ କଣ କଣ ଖାଆନ୍ତି?
ଆମେ ଆମେ ଖାଇଛେ ବାରା
ଆଜ୍ଞା। ସାର୍ କୋଉ ଟାଇପ୍ ର ମାନେ କଉ ଭଳିଆ ସାରେ ଦେଖିବାକୁ
କଣ କହିଲେ ସାର୍ ବାରା ମାଂସ ଯଦି ଖାଇବେ ଯଦି ବାରା ମାଂସ ଆମେ ଖାଇବା ତାହେଲେ ଆମ ଦେହରେ ଯେତିକି ରୋଗ ଥଣ୍ଡା ହେଇଥିବ ତାହେଲେ ସେଛା ମାନେ କମିଯିବ ତ ଆପଣ କେବେ ଖାଇନାହାନ୍ତି?
ନାଇଁ ନାଇଁ ଆଉ ଭାଲୁ ଫାଲୁ ଆପଣ ଖାଆନ୍ତି ମାଂସ?
ନାଇଁ ସାର୍ ଭାଲୁ ଆମର ଖାଉନୁ ମୁଁ ଆନ୍ଦପୁର ମୁଁ ମାଉସୀର ଜଣଙ୍କର ଅଛି ସେ ଆନ୍ଦପୁର ମାଉସୀଙ୍କର ଖାଆନ୍ତି-
ଆଜ୍ଞା ଆଜ୍ଞା।
ଆ ଗାଁ ରେ କଣ ସାର୍ ମତେ ତ ସାଧା ତରକାରୀ ଭଲ ଲାଗେ ସାଧା ଡାଲି ଡାଲି- ଭାତ ଶାଗ ଭଜା ଆଉ ମିଲମିକର ତରକାରୀ ଆଉ ଆଳୁ ଭଜା ଏଇରେ ମତେ
ଆଜ୍ଞା।
ହଁ ସାର୍ ଆପଣଙ୍କର ଆପଣଙ୍କର ବାଡି କେମିତି କଣ ମାନେ ବାଡିରେ କଣ କେମିତି ଲଗଉଛ?
ବାଡିରେ ଆମର ସବୁ ଲଗା ହେଇଛି ଜହ୍ନି ଲଗା ହେଇଛି କାକୁଡି ଲଗା ହେଇଛି
ସାର୍ ଜହ୍ନି କେମିତି ଆ ବଡ ସାଇଜ ଜହ୍ନି ନା ଛୋଟ
ଆଜ୍ଞା ଆଜ୍ଞା ଏଇ ଯୋଉ ଛୋଟ ଛୋଟ ତାକୁ ନେତି ଜହ୍ନି କୁହନ୍ତି
ଓ ହୋ ନେଣ୍ଟି ଜହ୍ନୀ ନାଇଁ ସେ ନେଣ୍ଟୀ ଜହ୍ନି ଯଦି ପୋଡିକି ଖାଇବେ ତାହେଲେ ଭଲ ଲାଗେ
ବଡ ଜହ୍ନୀ ସେରା ବାହାରେ ଯଦି ପରିବା ପରିବା ବା ହାଇବ୍ରିଡି ହବ ସେଇଟା ଭଲ କିନ୍ତୁ ଘର ପାଇଁ ଚୋଟ। ।।
ଆଉ ଭେଣ୍ଡି ଫେଣ୍ଡି କାକୁଡି ଲଗନ୍ତି
ଭେଣ୍ଡି ଆ କା
ହଉ ତାହେଲେ ସାର ଦିଟା ପଠେଇବେ ଆମ ଘରକୁ। କଣ ପସୁଥିଲ କଠୁୁ ମଟା ଚୁକା ଦେଲୁ ହଁ ହଁ ଆ ସେଇଆ କରିବା ତାହେଲେ ତାହେଲେ ନିହାତି ଆମେ ଯୋଉ ତାହେଲେ ଆପଣ ମତେ କୋଉଥିରେ ପଠେଇଲେ ଆପଣ ମତେ ଫୋନ କରିବେ ମୁଁ ଯାଇକି ବସ ରୁ ଆଣିବି। ଆସିବି ଆଉ, ଆଉ ଆପଣ ଆମର ଆମର ବି ସାର୍ ଲଗଉ କଣ କହିଲେ ଆମର ଇଏ ଲଗଉ ଆମର ସିମ ଲଗୁଉ ଆ
ଆଜ୍ଞା ଆଜ୍ଞା ଜାଣିଛି ସେଇ ଯୋଉ ଲଟା ଟାଇପ ର ଯୋଉ ହୁଏ। ତ ଆଞା ସାର୍ ଆେ ଆଜ୍ଞା ସର୍ ଆଜ୍ଞା ଆଜ୍ଞା ଆଜ୍ଞା। ଠିକ ଅଛି।
ଶୋଇଲା